ହ୍ୟାଲୋ
ହ୍ୟାଲୋ ହ୍ୟାଲୋ ଆଜ୍ଞା ମ୍ୟାାମ ନମସ୍କାର କଣ କରୁଛନ୍ତି?
କିଛି ନାଇଁ ବସିଛି ନାନା ର ମୋର ବସିଥିଲୁ ଆଉ ଆପଣ?
ଏଇ ଘର ପାଖରେ ବସିଛୁ ଆଉ।
ଓହୋ କଣ ଖାଇଛନ୍ତି?
ସେଇ ଜଳଖିଆ ଟିକେ ଖାଇଥିଲୁ ଆଉ।
ଉଁ ଜଳଖିଆରେ କଣ କଣ ଥିଲା?
ଜଳଖିଆରେ ଥିଲା ସିଙ୍ଗଡ଼ା ଆଳୁଚପ ପୁରୀ ଆଉ ତରକାରୀ। ହ୍ୟାଲୋ
ଓହୋ
ଆଉ ଆପଣ
ଆଜ୍ଞା ମୁହୁ ସେ ଏଇ ଆଉ ଛତୁଆ ଖାଇଥିଲି
ଆଜ୍ଞା କଣ ଛତୁଆ ମାନେ ଏଇ କସ୍ତୁରୀ ଛତୁଆ ନା କଣ। ପ୍ୟାକେଟ ବାଲା ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ସାର୍ ଶୁଭୁଛି ନା ଶୁଭୁନି?
ହାଲୋ।
ଆଜ୍ଞା ଶୁଭୁଚି ନା ଶୁଭୁନି?
ଏ କଣ କହିଲେ ଶୁଭୁନି ଆପଣଙ୍କ କଥା।
ମୁଁ କହିଲି କି ଆଜି ଦିନରେ କଣ ଖାଇବେ ପ୍ଲାନିଂ କିଛି କିଲେଣି ନା କରିନାହାନ୍ତି।
ପ୍ଲାନିଂ ତ ଅଛି ଶନିବାର ଅଛି ଦେଖିବା ଘରେ କଣ ରୋଷେଇ କରୁଛନ୍ତି ସାଧା ଜିନିଷ।
ଓହୋ ଆପଣଙ୍କର ଇଛା ଆଜି କଣ ଖାଇବାକୁ?
ହଁ ଇଛା ତ ଅଛି। ପନିର୍ ପନିର ସହିତ ବଟର୍ ନାନ୍ ଖାଇବାକୁ। ତ ଏବେ ତ ବର୍ଷା ବି ହଉଚି ବାହାରକୁ ତ ରେଷ୍ଟୁରାଣ୍ଟ ବି ଯାଇହବନି।
ଆଜ୍ଞା ଘରେ କରିଦିଅନ୍ତୁ ଆପଣ, ଆପଣଙ୍କୁ ଆସଚି ନା ଆସିନି?
ହୁଁ ପନିର କରି ଆସେ। ନାନ୍ ଟା ବି କରିବା ପାଇଁ ଟିକେ ଯୋଉ ଆମ ତନ୍ଦୁର ଯୋଉ ଭାଟି ଦରକାର ରେ
ଓହୋ ଆଜ୍ଞା।
ତ ଥରେ ଟ୍ରାଏ କରିଥିଲି ହେଇଥିଲା ବାକି ଏଇଟି ପରସେଣ୍ଟ ପାଖାପାଖି ଭଲ ହେଇଥିଲା।
ହୁଁ।
ତ ଆଉ ଟିକିଏ ଖରାପ ହେଇଥିଲା ଆଉ ଫାଷ୍ଟ ଟାଇମ୍ ଟ୍ରାଏ କରିଥିଲି।
ଓହ ହଁ। ଫାଷ୍ଟ ଭଲ ହବ କି ଖରାପ ହବ ତାର କେ ଜାଣି
ହୁ। ଆଉ ଆପଣ?
ଆଜ୍ଞା।
ଆପଣ
ବୁଝିପାରିଲିନି।
ମୁଁ କହିଲି ଆପଣ କଣ ଏବେ ରୋଷେଇ ହବ ଆପଣଙ୍କର?
ମୁଁ ଜାଣିନି ଘରେ ଯାହା କରିବି ସେଇଆ ଖାଇବି।
ଆଉ ଆପଣ କଣ ଖାଇବା ପାଇଁ
ମୋ ମତେ ଯହାଥିବ ମୁଁ ସେଇଆ ଖାଇବି ଯେ କିନ୍ତୁ ମର ଡାଲି ନହେଲେ ଚଳିବ। କିନ୍ତୁ ଡାଲିଟା ନ ହଉ।
ଆଜ୍ଞା।
ଖାଇବାକୁ ଡାଲି ଭଲ ଲାଗେନି।
ଆଜ୍ଞା ଆଉ ଆପଣଙ୍କୁ କଣ ଭଲ ଲାଗେ?
ମତେ ସେମିତି ନର୍ମାଲ ସବୁ ଭଲ ଲାଗେ କିନ୍ତୁ ଚିକେନ ଝୁଳ ଟିକେ ଅଧିକ ଭଲ ଲାଗେ ଆଉ। ଚିକେନ ନୁହେଁ ଚିକେନ୍ ଝୋଳ ଟା ଅଧିକ ଭଲ ଲାଗେ। ମାନେ ଚିକେନ ବେଶୀ ଚିକେନ ବେଶୀ ତ ଖାଇ କିଛି ଆଉନି ଆଉ। ଚିକେନ ଝୋଳଟା ଯୋଉଟା ଚିକେନ କୁ ଆଉ ଆଳୁ ମାନେ ଚିକେନ ଝୋଳକୁ ଆଳୁ। ମୋତେ ସେଇଟା ହିଁ ଭଲ ଲାଗେ, ମ ଚିକେନ ଭଲ ଲାଗେ ମୁଁ ସେ ଝୋଳଟା ଖାଏ।।
ଆଉ ମାଛ ତ ଏଇ ଏବେ ଖାଇଥିଲି ଆଉ ଏଇ ଶୁଣୁହାନ୍ତି ଏଇ ବୁଧବାର ଦିନ ନା ହଁ ବୁଧବାର ଦିନ କଣ ମାଛ ରଖିଦେଲୁ ମାଛ ଖାଉଥିଲି ମାନେ ମାଛ ଟା ସିଧା ପ ପସିଗଲା ଦାନ୍ତରେ ମାନେ ଏମିତି ସିଧା ହେଇକି ଅଛି ଆଉ ବଙ୍କା ହଉନି। ଟାଣି ଟାଣି କେତେ କଷ୍ଟରେ ବାହାରିଲା।
ଆଜ୍ଞା।
ତ ଦର୍ଜ ହେଇଯାଇଚି ଆଉ ମାଛ ଖାଇବନି ମାଛ ମୁଁ ସେଥି ଛୋଟ ଛୋଟ ବେଳୁ ଖାଉନଥିଲି ଖାଉନଥିଲି ଏବେ ଖାଉଥିଲି ଯେ ମାନେ ଘରେ କାଢିକି ହଁ ମୁଁପା କଣ୍ଟା ବାହାର କରି ଆସେନି ଛୋଟ ବେଳୁ ତ ମତେ ବାହାର କରିକି ଦେଲେ ଖାଏ ନଲେ ଦେବେ ମାଛ ମାନେ ନିଜେ ନିଜେ କଣ୍ଟା ବାହାର କରିକି ଖାଉଥିଲି କିନ୍ତୁ ସେଦିନ କଣ୍ଟା ଟା ଚୋବେଇ ଦେବି ମାନେ ପଶିଗଲା ଦାନ୍ତରେ ଯେ ବଡ କଣ୍ଟାରେ ଫୁଣି ମୋଟାଟେ।
ବଡ କଣ୍ଟା ଆଜ୍ଞା।
ଭିତରେ ମାନେ କଳ ଦାନ୍ତ ନାଇଁ ସେଇ ଆଜ୍ଞା।
ହଁ। ମୁଁ କହିଲି ଆପଣ କହୁଚନ୍ତି ମତେ ଡର ଲାଗୁଚି ମୋ ଦେହଟା ଟିକେ ଥରୁଚି ଶୀତେଇ ଯାଉଚି।
ତ ସେଠୁ ପଶିଗଲା ମୋ ସେ ଦିନ ମତେ ମାଛ ମାନେ ଠିକ ସେ ଖାଇ ଆସେନି ତ କଣ୍ଟାଟା ସିଧା ହେଇକି ମାନେ ସିଧା ହେଇକି ରହିଗଲା ପାଟିଟା ବୁଝି ବି ହେଇଲାନି ଆଉ। ମାନେ ପାଟିରେ ଭାତ ପଶେଇ ଦେଇଚି ନା ତ ହଁ ମାନେ କଣ୍ଟାରେ ରକ୍ତ ବାହାରି ଆସିଲା।
ଏ ଦରଜ ତ ଥିବ ଆପଣଙ୍କ ପାଖରେ ଏବେ?
ହଁ ଦରଜ ଏମିତି ଦି ଦିନି ମାନେ ଗୋଟେ ଦି ଦିନି ରହିଲା ଆଉ ନାହିଁ।
ଆପଣଙ୍କ ଦାନ୍ତରେ କେବେ କଣ୍ଟେ ଲାଗିିଚି ନା ଲାଗିନି?
ହଁ ଲାଗିଚି ଥରେ ମୁଁ ଗୋଟେ କଣ୍ଟାଟା ଗୋଟେ ଗିଳି ଦେଇଥିଲି ସେ ତଣ୍ଟିରେ ଲାଗିଥିଲା। କଣ୍ଟା
ହଁ ମ ମୋ ତଣ୍ଟିରେତ ଅଧିକ ଲାଗେ ମୁଁ ଛୋଟବେଳୁ ସେଇଥିପାଇଁ ଜମା ଖାଏନି। ଛୋଟବେଳୁ କଣ୍ଟା ଢୋକି ଦିଏ ତଣ୍ଟିରେ ଲାଖିବ ମତେ ଖାଲି ଭାତ ଖାଲି ଭାତ ଖାଇଲେ ଯିବ।
ତାପରେ ଭାତ ଖାଇଦେଲା ପରେ ତାପରେ ଭିତରକୁ ପଳାଏ।
ଯଦି କଣ୍ଟା ଲାଗିଲା ତଣ୍ଟିରେ ମୁଁ ଖାଲି କାନ୍ଦିବି।
ଆଉ ଆପଣଙ୍କର କୁଆଡ଼େ ବୁଲାବୁଲି କରିତେ ଯିବେ ବାହାରକୁ ଯିବେ ନା କେବେ ଯିବେନି?
ବାହାରକୁ ଦେଖିବା ପ୍ଲାନିଂ ତ କିଛି ନାହିଁ ଏବେ ପ୍ଲାନିଂ ହଉ କେବେ ଯିବା ଆଉ।
କଣ ଓଡ଼ିଶା ବାହାରକୁ ଆପଣଙ୍କୁ କୋଉ ଜାଗା କଣ ମାନେ ଯେତେ ହେଲେବି ପସନ୍ଦ ଆସୁଥିବ?
ଓଡିଶା ବାହାରେ ଯୋଉ ଯୋଉ କେଦାରନାଥ ଘରିକା ଅଛି ମତେ ସେ ସବୁ ଯିବାକୁ ଇ ଚ୍ଛା ଦେଖିବା କେବେ ଭାଗ୍ୟର ଅଛି ନା ନାହିଁ ଜାଣିନି କିନ୍ତୁ ଇଚ୍ଛା ତ ମନ ମନ ଅଛି ମାନେ ଇଚ୍ଛା ତ ଅଧିକ।
ଆଜ୍ଞା।
ତ ସେଥିପାଇଁ ଇଚ୍ଛା ତ ବହୁତ ଅଛି ଦେଖିବା କେବେ କଣ ଯାଇ ହଉଛି ନହଉଛି ଆଉ। ଭାଗ୍ୟରେ ଥିଲେ ଯାଇହବ।
ଆଉ ଆପଣ ଆଡେ ଏବେ କଣ ବର୍ଷା ହଉଛି ନା ହେଇନି କିଛି?
ନା ବର୍ଷା ଏବେ ଏଇ ପାଞ୍ଚ ମିନିଟ ଆଗରୁ ହଉଥିଲା ତ ଏବେ ହାଲକା ଛାଡିଛି, ଛାଡିଛି କି ହଉଛି ମୁଁ ଜାଣିନି ମୁଁ ତ ଘର ଭିତରେ ଅଛି।
ଏବେ ତ ଆମର ଟିକେ ଟିକେ ଝିପି ଝିପି ଷ୍ଟାର୍ଟ ହେଲାଣି।
ତାହେଲେ ଆପଣଙ୍କଡେ ହେଲେଣି ତ ଆମ ଆଡେ ହେଇ ହେଇ ଆସିବ ଆଉ। ନହଲେ ଆମ ଆଡୁ ଯାଇଥିବ।
ଗାଲୁ ଗାଲୁ।
ଆ କଁ କହିଲେ?
ନା ମୁଁ କହିଲି ଆଉ କଣ କରୁଛନ୍ତି? ଏବେ ତ ଆମର ବି ବର୍ଷା ଟିକେ ଟିକେ ଝିପଝିପ ପକେଇଲାଣି।
ହଁ ହଁ। ତ ଘରକୁ ପଳାନ୍ତୁ ଚା ପକୁଡି କରି ଖାଇବେ ମସ୍ତ ଲାଗିବ।
ନା ଏବେ ତ ଚା ଏତେ ଟାଇମ୍ କଣ ମୁଁ ମତେ ଭଲ ଲାଗେନି। ମୋର ଯେତେବେଳେ ଇଚ୍ଛା ହୁଏ ଟିକେ ଚା ପିଇଦିଏ। ନହେଲେ ନାହିଁ। ଆଉ କଣ କୁହନ୍ତୁ?
ମୁଁ ଇ ଚା ପି।
ଆଜ୍ଞା। ଆପଣଙ୍କୁ କଣ କଫି ପସନ୍ଦ?
ଆପଣଙ୍କ ଭଏସ୍ କଟ ହଉଛି ଆଜ୍ଞା କୁହନ୍ତୁ।
ମୁଁ କହିଲି ଆପଣ କଣ କଫି ପସନ୍ଦ?
ହଁ କଫି ମୁଁ ମୁଁ ଯୋଟା କଫିଟା ବନାଏ ମତେ ସେଇଟା ହି ଭଲ ଲାଗେ ମତେ ଯିଏ ଆଉ ଯିଏ କରୀକି ଦିଏ ମତେ ଭଲ ଲାଗେନି। ଚକିଲେଟ୍ କଫି ଭଲ ଲାଗେ ଚକିଲେଟ୍ କଫି।
ଏମିତି କଣ ଯେଉ ଆଇସ୍ ପଗେଇକି ନା କଣ?
ହଁ ହଁ ହଁ ହଁ। ଆଇସି ଯୋଉ ଡେରି ମିକ୍ ଚକୋଲେଟ କୁ ମେଟ୍ ମେଲଟ୍ କରିକି ପୁରା ମଷ୍ଟ।
ଆଇସ୍କ୍ରିମ୍ ବି ପକେଇବ ଭଲ ଲାଗିବ।
ଆଇସ୍କ୍ରିମ ଆଇସ୍କ୍ରିମ ତ ମୁଁ ପକେଇିନି ମିଛ କଥା କହିବି। ତ ମୁଁ ହଉଛି ଡେରି ମିଲ୍ ଚକୋଲେଟ୍ କରିଥିଲି ପୁରା ଏ ୱନ୍।
କଣ ଯେଉଁ ଆପଣ ଯେଉଁମାନେ କଣ ଗ୍ରାଇଣ୍ଡିଙ୍ଗ ଇଏରେ ସେକ୍ କରନ୍ତି ନା କଣ କେମିତି?
ନା ନା ମୁଁ ନିଜେ କରେ ମାନେ ଯୋଉ ମାନେ ଗୋଟେ ଥାଳିରେ ଚାମଚ ରେ ବସିକି ଘୋରେ ଘୋରେ ଘୋରେ ଘୋରେ ହେଇଯାଏ।
ଆମର ତ ମେନ୍ ତ ଯଉ ବୋତଲରେ ଟିକେ ଗରମ ପାଣି ପୂରେଇ ଦେବେ ତାପରେ କଫି ପାଉଡ଼ର ପକେଇଦେବେ।
ଚିନି ସେରା ସେରା ସେରା କରିକି ପିଏ ସେରା କଣ କି ଅ। ଅଠାଳିଆ ଟା ନା ତ ଅଧିକ ଲାଗିଯିବ।
ହୁଁ।
ତ ଯୋଉ ମାନେ ଖୋଲା ଜାଗାରେ କଲେ କଣ କି ମାନେ ମାନେ ଯୋଉ ବଟଲ କଲେ ମାନେ ଅଧିକ ଭିତରେ ଲାଗିଯିବ ସେଇଟା ବାହାରିବନି। କିନ୍ତୁ ଯୋଟା ମାନେ ଖୋର୍ଲା ଜାଗାରେ ଗଲେ କଣ କି ସେରା ବାହାର କରକି ହଉ କି ପୋଛିିକି ହଉ ନେଇ ଆସିବେ।
ଆଚ୍ଛା।
ହଁ ତ ସେଇଠି ମୁଁ ଅଧିକ ଚାଲାକେ ଝିଅ ନା ବାହାରେ ଗଲେ ପୋଛି ପୁଛା ନେଇ ଆସିବି।
ତ ଆପଣ କେମିତି କରନ୍ତି?
ମୁଁ ତ ସେଇ ବୋ ପାଣି ଯେଉଁ ବୋତଲ ଇଏରେ ସେକ୍ କରିକି। ତାପରେ ଚକୋଲେଟ ଆଗେ ଆସେ ଯୋଉ। ନା ସେମିତି ତ ନୁହେଁ ମୁଁ ଏମିତି ଭିତରୁ ମାନେ ପୁସ୍ କରିଦେଲା ବେଳକୁ ସବୁ ବାହାରି ଆସେ।
ନା ଅଧା ରହିଯିବ ନା ଯାହାହେଲେ ବି ରହିବ।
ନା ଯେ ତାପରେ ଯା ଆପଣ କ୍ଷୀର ପକେଇ ଦେଇକି ତାପରେ କ୍ଷୀର ଟା ପକେଇବେ ପୁଣି ସେ ଯୋଉ କ ଫି ଉପରେ
ଅଧିକ ପାଞ୍ଚିଆ ହେଇଯିବ।
ନା ସେମିତି ହାଲକା ଆପଣ ପକେଇବେ, ମୋର ତ ସେମିତି କାହିଁ କେବେ ରହିନି, ରହିଯାଇଥିବ ଟିକେ କଣ କେମିତି।
ଓହୋ।
ଆଜ୍ଞା ତାହେଲେ ରଖୁଛି।
କଣ କହିଲେ?
ମୁଁ କହିଲି ରଖୁଛି।
ଆଜ୍ଞା।
ନମସ୍କାର।